ହ୍ୟାଲୋ କଣ କରୁଛ?
ଏଇଠି ବସିଛି ଆଉ, ତମେ?
ଲଣି?
ହଁ ଖାଇ ସାରିଲୁଣି।
ମୁଁ ଏଠି ଖାଇକି ବାସନ ମାଜିକିରି ଏ ଆସୁଥିଲି। ଷ୍ଟାଣ୍ଡ ଫ୍ୟାନ୍ ଟା ଲଗଉଥିଲି। ବେଡ଼ସିଡ ଜାଗା ଝାଡ଼ିକି ପୁଅକୁ ସୁଆ
ହଁ ହଁ ଆମ ର ତ ଏଠି ଖାଇବୁ
ହୁଁ। ଆଜି କଣ କୁଆଡେ ବୁଲା ବୁଲି ଯାଇଥିଲ?
ହେଇ ଅ ଆଜି ବୈଷ୍ଣବୀ ଦେବୀ ଟିକେ ଯାଇଥିଲୁ ବୁଲାବୁଲି କରି।
ହଁ ବୈଷ୍ଣବୀ ଦେବୀ ଆଉ କୁଆଡେ?
ଖାଲି ବୈଷ୍ଣବୀ ଦେବୀ ମ, ଏଇ ଉମ୍ କୋଡିଏ ଜଣ ହବ ଯାଇଥିଲେ।
ଏଁ ଟୁରିଷ୍ଟ ବସ୍ ନା କୋଉଁଥିରେ ଯାଇଥିଲ?
ନାଇଁ ମୋ ଅଟୋ କରିକି ଦିଟା କାରରେ ପବ ନା ନାଇଁ
ହଁ।
ଇଏ ଅଟୋରେ ଟିକେ ପବନ ବାଜିବ ଭଲ ଲାଗିଲା ଅଧିକି କାର ହେଇଥିଲେ ଅବାଗିଆ ଲାଗିଥାନ୍ତା। ଫ୍ରୀ ରେ ଗଲୁ ଅଟୋରେ।
ହଁ ମନ୍ଦିର ମ ଏବେ କେମିତି ହେଇଚି?
ହଁ ଭଲ ଲାଗୁଛି ତ, ଭିତରକୁ ଫୋନ ଆଲାଉ କରୁନାହାନ୍ତି।
ହଁ, ଭିଡ ଅଛି?
ହଁ ସେମିତି ଭିଡ ଅଧିକ ନାଇ ମ ସେମିତି ଅଳ୍ପ ଆଉ।
ହଁ ଏ ବୈଷ୍ଣବୀ ଦେବୀ ଟିକେ ଯିବୁ ଯିବୁ ବୋଲିକି ଆଉ ଯାଇ ହଉନି।
ହଁ।
ହଁ।
ଏଇ ବାହାରେ ବୈଷ୍ଣବୀ ଦେବୀ ଯୋଉ ଅଛନ୍ତି ବତିସ ଛନ୍ତି ଗ୍ଲାସ ଫିଟିଙ୍ଗ ହେଇଯାଇଛି ସେଇଠି ଫଟୋ ଉଠା ଉଠି ତାପରେ ପାହାଚ ଚଢିକି ଏପଟୁ ଯିବ ସେପଟେ ବାହାରିବ। ହେଇ ଭିତରେ ଫୋନ ଆଲାଉ କରୁନାହାନ୍ତି, ଯଦି ଫୋନରେ ଭିଡିଓ କରିଦେଇ ଯୋଉ ମନ ଇଛା କି ଫଟୋ ଉଠେଇଦବ ତାହେଲେ ସେ ବ ମାନେ ପଇସା ନେଇ ଯାଉଛନ୍ତି। ଆମର ଗୋଟେ ଜଣେ ଯାଇଥିଲା ଯେ, ସେ କହିଲା ମୁଁ ଆଉ ଫାଷ୍ଟ କିନା ଯୋଉ ଯେତେବେଳେ ନୂଆ ହେଲା ତାପରେ ପରେ ପରେ ସେ ଯାଇ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
ଭିଡିଓ ଅନ୍ କରିକି ପକେଟରେ ରଖିଦେଇଚି ଯାଉଥିଲା ଯେ ସେ ଜାଣିଦେଲେ କଣ ସି ସି କ୍ୟାମେରା ଲଗେଇଥିବେ କଣ ସେ ଜାଣିଦେଲେ।
ହଁ କ୍ୟାମେରା ଲାଗିଚି।
ହଁ ତା ପକେଟ ରୁ ଫୋନ ଧରିଦେଲେ କହିଲେ ଦି ହଜାର୍ ଟଙ୍କା ଦେ ତାହେଲେ ଫୋନ ନବୁ ନହେଲେ ନା ପୁନି ଦେବୁନି ଆମେ ଆ ପାଁସ୍ ଟଙ୍କାଟେ ଦେଲା ଆସିଲା ଧରିକି।
ଏଇଆ କଣ ଆମ ମିଳିଲା ଫଟୋ ଟିଏ ଉଠେଇକି?
ହୁଁ ଆମେ ଆଉ ଜାଣିନୁ ଫଟୋ ଉଠା ହବନି ବୋଲି ନା ମୋ ନଣନ୍ଦ କହିଚି ଆଉ ମୁଁ ପୁଅ କୁ ଧରିଛି ଏଇଠି ଗୋଟେ ଫଟ ଉଠେଇଦଉନ ଯାଉ ଯାଉ ଏଣ୍ଟ୍ରି କରୁ କରୁ ଭିତରେ ଗୁଫା ଭଳିଆ ହେଇଛି ଭିତରେ ଟା ହଁ ଲାଇଟି ଟିପ୍ ଟିକେ ପଡିଚି ମୁଁ କହିଲି ହଉଠିଆ ହୁଅ ମୁଁ ଫଟୋ ଉଠେଇବି ବୋଲି ହାଡେଲା ବସ୍ ଟିକି ସେ କହୁଛନ୍ତି ଯେ ଫଟୋ ଉଠାଅନି। ହେ ବସୁଛନ୍ତି ନା ସ୍ବତନ୍ତ୍ର ଦି ତିନି ଜଣ। ସେମାନେ ଦଉଛନ୍ତି ଆଉ କିନ୍ତୁ ଦେଖିବାକୁ ଭଲ ଲାଗିଲା?
ହଁ ଖାଲି ବୈଷ୍ଣବୀ ଦେବୀ ନା ଆଉ କୁଆଡେ ଯାଇଥିଲ?
ହଁ ହେ ବୈଷ୍ଣବୀ ମନ୍ଦିର ମ ଆଉ କୁଆଡେ ଯାଇନୁ ଏଇପଟେ ବୈଷ୍ଣବୀ ମନ୍ଦିର। ତାପରେ ଏପଟୁ ଆସିଲା ପରେ ସିଧାରେ ଲେଖା ହେଇଚି ଏଠେ ବାବା ବା ଭୈରବ ମନ୍ଦିର
ହଁ ଆଉ ପାର୍କ ଗଲନି, ବୁଲିକି ଆଇଥାନ୍ତଭାରି।
ନାଇଁ ଆଜି ଆଉ ଗଲା ବସି କେହି ନଥାନ୍ତା ଲେଟ୍ ହୋଇଥାନ୍ତା।
ହଁ ବାକି ନୟାଗଡ଼ କହୁଛନ୍ତି ନୟାଗଡ଼ କହୁଛନ୍ତି ପୁଣି ନୟାଗଡ ଭିତରୁ ଆଡେ କେତେ ବାଟ ପୁଣି କହୁଛନ୍ତି। ମୁଁ ଯାଇନି ମ ଯିବୁ ସେ ଆଇଲେ କୋଉଁଦିନ ଯିବୁ ଟିକେ ବୁଲିକି ଆସିବୁ। ଆମ ବାଇକରେ ଯିବୁ ଭାରି ମୋ ପୁଅ ମୁଁ ସେ ବାଇକରେ ଯିବୁ ଭାରି।
ହଉ ଆଉ ଆମ ଘର ଆଡେ ଆସିବ ଆଉ ଏଇପଟେ ଗଲେ ଆଉ।
ଆ ହା ମୁଁ ଗଲେଣି ଶଁବଡ଼ା କେତେଥର।
ହଁ ହଁ ଏଇଥର ଆସିଲେ ଆସିବ ଆଉ।
ଅଁ ଗଲିଣି ଯୋଉଁ ରୀନା ଝୁନା ନୁହେଁ ଯିଏ ସରପଞ୍ଚ ଯିଏ ମ ତମେ ଚିନ୍‌ଥା ମ ହଜବେଣ୍ଡ ଚିନ୍ ଥିବେ।
ହୁଁ ପଚାରିବେ ଏଥର ଆଜି ପଚାରିବେ।
ଚ ଯିଏ ତାଙ୍କ ସାନ ଭାଇ ହଉଛନ୍ତି ସରପଞ୍ଚ ଯେ ତାଙ୍କ ଦିଅର ହେଉଛନ୍ତି କିଏ? ହୁଁ କବି ତା ନାଁ।
ହୁଁ ହୁଁ।
ଏ ସରପଞ୍ଚ ଗୋଟେ ସ୍ତ୍ରୀ ଲୋକଟେ ହେଇନି?
ହୁଁ ହେଇଥିବ ଆଉ ପଚାରିଲେ କହିବି। ମୋ ନାଁ କହିଲେ ଜାଣିପାରିବେ କି?
ହଁ ତମେ କଣ ଆଣିପାରିବ କି? ଆ ସିଏ ଅ ସିଏ ବଡାପା ପୁଅର ଆ ଝିଅ, ଜାଣିକିରି ଝିଆରି ଆଉ। ଦି ଭଉଣୀ ମ ସେ ଗୋଟେ ବାହା ହେଇଛି, ହେ ଦି ଭଉଣୀ ହେଇ ଗାଁ ରେ ଏକା ବାହା ହେଇସନ୍ତି। ହେଇ ସାହିରେ ମାନେ ଆଜ୍ୟ ସମାଜ୍ ଫ୍ରଣ୍ଟ। ଆଙ୍କ ଘରକୁ ଆଙ୍କ ଭଉଣୀର ଏମିତି ବାହାଘର ହେଇଛି ଆଉ।
ହୁଁ ହୁଁ।
ହଁ।
ତମେ ବାଇକରେ କୁଆଡେ ଯିବ ବୈଷ୍ଣବ ମନ୍ଦିର?
ହଁ।
ମାଲୋ ବୈଷ୍ଣବୀ ମନ୍ଦିର ଯେମିତିଆ ବାଟ ହେଇଛି ଅଧା ବାଟ ଯାଏ ଭଲ ଅଛି ଘର ଘରିକା ହେଇକି ଭଲ ଲା ରଡ ତାପରେ ଯେତବେଳେ ପିଁ କି ଜଙ୍ଗଲ ହରକା ଯାଉଛି ଅବାଗିଆ ଖାଲି ଅ ଉଠାଣି ଗଡାଣି ଦିଟା ଅଛି। ଆ ହେଇଥବ ମୋର ବାଡେଇକି ପୁନେ ତମ ପଇସା ଅଛି ବା ସୁନା ରୂପା ହଲା କେହି କିଛି କରିବେନି।
ଜିନିଷ ଲଗେଇ ଯିବ କି କିଣାର ଲଗେଇକି ଯିବ ତ
ତଥାବି ଟିକେ ନିଛାଟିଆ ଲାଗିବ ଉଁ କେହି ନ ଯାଉଥିବ ବୋଲେ।
ଅ ଯା ଯାଉନାହାନ୍ତି ଏ ବାଟରେ ରାସ୍ତାରେ?
ଅଧିକାଂଶ ଯାଉଛନ୍ତି କି? ନାଇଁ କି ମେନ ରୋଡ ଯେମିତି।
ଜଲଦି ଯାଇକି ଜଲଦ୍ ଦି ଆସିବ ଭାରି ତମେ ବି ମାନେ ଏଁ ରାତିଯାଏ ରହିବ କି?
ଏ ବାରଟା ପଇଁଚାଳିଶରେ ବନ୍ଦ ହେଇଯାଉଛି।
ହଁ ଦିନ।
ତାପରେ ଖଣି ଜାଣିନି ଖୋଲୁ ସନ୍ତି କି ନାହିଁ।
ହଁ ତାହେଲେ ଜଲଦି ସକାଳୁ ଯିବାକୁ ପଡିବ। ନା ଯେତେବେଳେ ଯିବୁ ସକାଳୁ ଯାଇକି ପୁଣି ଦର୍ଶନ କରିକି ହଁ ସକାଳୁ ଯାଇକି ପଳେଇ ଆସିବ ଆଉ କଣ।
ଆମେ ତ ଗଲୁ ଏଇଠି ଦଶଟାରେ ଗଲୁ ଆସିଲାବଳସି ଆସିକି ଘରେ ପହଞ୍ଚିଲା ବସକି ହେଲାଣି ଦି'ଟା। ତିରିଶ କିଲୋମିଟର ହବ ଏଇଠୁ ଗଲା ଏଇସ୍ ତମ୍ପରାରୁ ହୁଁ
ତମ ସେ ସମ୍ପଡା ରୁ ତ ପାଖ ହବା କଥା ନୟାଗଡ ଭିତରୁକୁ।
ହୁଁ ନୟାଗଡ ଯଉ ମାହାଙ୍କ ପଲ୍ଲୀ ମାଙ୍କ ପଲ୍ଲୀ କୁ ବାଇପାସ ରୋଡ ଗୋଟେ ହେଇନି ସେଇ ବାଇପାସ ବାଇପାସ ରୋଡରେ ଆମେ ଗଲୁ ନା ନୂଆ ରୋଡ ତିଆରି ହେଇଛି ଯୋଉ
ହଁ ଅଁ
ବାଇପାସ ରୋଡ ଭିତରେ ଦେଇକି ଗଲୁ ଏକା ତିରିଶ କିଲୋମିଟର। ଅଧିକ ବାଟ ହେଇଟାନା ଭି
ଆଉ ତାହେଲେ ଆମ ଏଇଆଡୁ ମଧ୍ୟଭଣ୍ଡରୁ ଅନେଇ ଅନେଇ ଗଲ କେତେ ବାଟ ହବ,
ହୁଁ କେତେ ଗୁରେ ହବ, ତିରିଶ ଚାଳିଶ ପଇଁଚାଳିଶ ବୋଧେ,
ହଁ ହଉ ଏଇଥର ଗଲ ହରି ବୈଷ୍ଣବି ଦେବି ଆଉଥରେ କୋଟଗଡ଼ ପାର୍କ ଜୀବଭାରି ପାର୍କ ଯିବ ହରି
ହୁଁ ହ ନାଇଁ ବୈଷ୍ଣବୀ ମନ୍ଦିର ଟା ଚଲା ପଡୁଛି ଅଧିକ ଗାଡି ଯୋଉଠି ପାର୍କିଂ ଅଛି ହଁ ଟିକେଟ କରୁସନ୍ତି। ଯିବାକୁ ବୈଷ୍ଣବି ମନ୍ଦିର ଏଇଠି ହେଲେ ଆଉ ଟିକେ ପୂର୍ବରୁ ଟିକେଟ କରୁଛନ୍ତି ତାପରେ ଏ ଭିତରକୁ ଆଣୁଛନ୍ତି।
ହ ହଉ ଯାଇକି ବୁଲାବୁଲି କରିକି ଆସିଲ ଭାରି ଯିବ ଯିବ ହଉଥିଲ।
ହିଁ ଇ ଗାଡି ରଖିକି କିନ୍ତୁ ଚାଲୁ ଅଧିକ ବାଟ ପଡୁଛି ଆମର ଚଲା ଅଭ୍ୟାସ ନାଇଁ ବି ଆଙ୍କ ଘରେ କଣ ଘରେ କଣ ଏକବଟଆ ମୋ ଗୋଡ କଣ ହେଇଗଲା। କେତେ ଚାଲିକି ଯିବୁ ଚାଲିପାରିବିନି ହାଡେ ମୋଣ୍ଠୁ ଯାଏ କଣ ହେଇଗଲାଣି।
ଟିକେ ମାରିଦିଅ ସକାଳକୁ ଦରଜ ଖାଇଯିବ ନହେଲେ ନାହିଁ ସକାଳୁକୁ ଆଉ ଉଠି ପାରିବନି। ବେଶି ଦରଜ ହେଇଯିବ ଗୁଡ ହକା। ମୂଁଇନ୍ତି ଯୁଆଡେ ଯିବି ଆସ ଘର ବାହାଗ ନଡିଆ ତେଲ ଟିକେ ଲଗେଇ ପକେଇବି କାହିଁକି ନା ସକାଳୁ ନ ବେଶୀ ଦରଜ ହେଇଯିବ ତ ଗୋଡଗୂରା ଆଉ ପାଦ ଗୁଡା ଆଉ।
ହଁ ମୁଁ ହେଇଟା କହିଲି ପରା ରେଷ୍ଟ ନେଲେ କି ପୀଡା ଟା ଆରମ୍ଭ ହେଇଯିବ, ରେଷ୍ଟ ନନେବି କିଛି ହବନି।
ଚାଲୁଥିବ ଚାଲୁଥିବ କିଛି ହବନି ଆଉ ଯଦି ଇ ନ ଟିକେ ସମୟ ରେଷ୍ଟ ନେଇଯିବ ହେମିତି ଦିଇ ଘଣ୍ ବେଶୀ ଦରଜ ହବ ଆଉ ଯୋଉ ପୁରୀ ଆମେ ଯାଇଥିଲୁ, ବୁଲି ହେମିତି ଆସିକି ମାନେ ଆଉ ମୋ ଦେହ ପୁରା ଖରାପ ହେଇଗଲା ଗାଡି ଛାତି ପେନ ହେଲା ଆକାଥରେ ମାନେ ଦେହ ବି ଭଲ ରହିଲାନି ପେଟ କଣ,
ହୁଁ,
ପେଟ ଠୁ ମାନେ ଗୋଡ଼ ଅଙ୍ଗ ପୁରା କେମିତି କେମିତି ହେଲା। ଅଧିକ ବାଟ ଚାଲିଲା ପଡିବା ଗଲା।
ହୁଁ ଆମେ ଯାଇ ଫାଷ୍ଟକିନା ଆଉ ବାହାଘର ହୁଁ ଉଁ କହିଲେ ଆମେ ବାହାଘର ପରେପରେ ଯାଇଥିଲୁ ପୁରୀ ଯେ ଏମିତି ଚାଲି ଚାଲି ଅଧିକାଂଶ ତବାଟ ଚାଲିଥିଲୁ ମାଲୋ ମାନେ ବିରକ୍ତି ଲାଗିଲା ଗୋଡ କଣ ହେଇଗଲା ବି
ହଁ ବା, ବେଶୀ ଚଲିଲା ବାଟ ହେଠେ ଉ ହୁଁ ଆ ଖାଇ ସାରିଲେ ସମସ୍ତେ।
ଏ ହଁ ଶୋଇଚି।
ଓ ହୋ। ମୁଁ କଲ୍ କରିଲଥିଲେ ଯେ କହଲି ସେ କେତେବେଳେ କଲ୍ କରୁଛନ୍ତି କରନ୍ତୁ ଆଉ ନହେଲେ କାଲି କଥା ହବା ଆଉ।
ହେ ମୁଁ ଟିକେ ତସେ ବିଯି ଥିଲି।
ହଁ।
କଲେ ବୈଷ୍ଣବୀ ମନ୍ଦିର ବାଟକୁ ଯିବାକୁ।
ବସି ଆଇଲା ବେଳକୁ ବସେଇ ଆସିଲ ଯୋଉ ଚାଲି ଚାଲି। ଟିକେଟେ ଟା ଆଡ଼୍ ହେଇଯାଇଥିବ ଆଉ।
ଆସିଲା ପରେ ବି କାଇଁ ରେ ନେଇଛି କି ରେଷ୍ଟ ଆଉ ନେଇନି।
ହଁ ବା।
ସେ ତ ଦିଟା ହେଲା ଦିଟରେ ଆସିକି ତାକୁ ୱାଇଫ ସେ ପୋଛା ପୋଛି କରିକି ତାକୁ ଡ୍ରେସ୍ ପିନ୍ଧେଇଲି। ତାପରେ ମୁଁ ଆସି ଗାଧୋଇଲି ଗାଧୋଇକି ମୁଁ ଡ୍ରେସ୍ ପିନ୍ଧିକି ତାକୁ ତାକୁ ଖୁଆଇଲି ସେ ଖାଇ ସାରିଲା ପରେ ତାର ମୁଁ ଖାଇଲି। ତାପରେ ତ ରୋଷେଇ ଆରମ୍ଭ ହେଲା ଆଉ ଆ
ନେଇଥିବ ରାତିରେ ଯାହାରେଷ୍ଟ। ସକାଳୁ ଦେଖିବା ଆହୁରି ଧର୍ଜ ହେଇଯିବ ତମ ଗୋଡ଼ ଅରାଗ।
ରେଷ୍ଟ ଆଉ ନେଲା ଆ ସେ ହବ କି।
ଏ ସଟ ଭଜାଗା ତ ମା ଆଇନା।
ହୁଁ।
ହଁ ଆ ସେ ଆମ ବହସ ପରା ଆମ କୁଟୁମ୍ବ।
ହଁ ଦେଖିବ ତା କହିବ ବଲେ ସେ ଚିହ୍ନିବେ।
ହୁଁ।
ପୂଜା ବୋଲି କହିବାକୁ ବଲେ ଚିହ୍ନିବେ।
ଜୟନ୍ତୀ ଭାଉଜ ଯୋଉ ପଙ୍କଜ ଭାଇ। ବବୁଲି ବାହା ହେଇଛି ତ ସେଇଆଡ଼େ କୁରୁଡାରେ ଆଉ।
ହଁ।
ଥିଲା।
ହଁ।
ବବୁଲି ତା ଶାଶୁୁର ବବୁଲିର ଆସିଥିଲେ। ହଉ ରଖି ଦଉଚି। କାଟି ଦିଅ ତ